ହୁଁ ।
ଏ ଏଠି ଛିଡା ହେଇଛି ଆଉ।
ଘରେ ନା ବାହାରେ?
ନା ବାହାରେ ଟିକେ ଛିଡା ହେଇଛି ପବନ ଟିକେ ଗରମ ତ ହଉଥିଲା ପବନ ଟି ଟିକେ ଖାଇବା ପାଇଁ ବାହାରେ ଛିଡା ହେଇଛି ଆଉ।
କାଇଁ ଆଜି ବର୍ଷା ହେଇନି କି ତମଆଡେ?
ଆମ ଆଡେ ଆଉ କାହିଁ ଆଜି ବର୍ଷା ହେଇନି।
ଆମ ଆଡେ ବର୍ଷା ଆଜି ହେଇଛି ଜୋର। ମାନେ ହେଇଛି ଅଧଘଣ୍ଟେ ଘଣ୍ଟେ ଭଳିଆ ବର୍ଷା ଟା ହେଇଛି। ହଁ ଆସିଲା ତ ଚାରିଟା ବେଳକୁ ଅନ୍ଧାର କରିକିନା ଫାଷ୍ଟ ଝିପି ଝିପି ପକେଇ ଦେଇକି ଗଲାହାରି ତାପରେ ହେଠୁ ପୁଣି ବର୍ଷା ଟା ହେଲା ଅଧଘଣ୍ଟେ ଘଣ୍ଟେ ପର୍ଯ୍ୟନ୍ତ ଟିକେ ଜୋର। ପାଣି ଟିକେ ରାସ୍ତାରେ ହେଇଯାଇଥିଲା ବିଲ ବାଡି ବି ହେଇଥିବ ଯାହା ହଉ ତଳି ପକେଇଥିଲୁ ଶୁଖିଲା ପକେଇଥିଲୁ ଆଉ ଇଏ କରିକିନା ଗଜେଇକି ପ ପକେଇଥିଲୁ ଯାହେଉ ପାଣି ଟିକେ ହେଇଗଲା ଯେତିକି ବି ହେଲା ଡେରେ ଦିଇ ଦିନି ହେନା ଯିବ ଆି ପୁଣି ବର୍ଷା ଯଦି ହେଲା ତ କାଲି ଟିକେ ହବ ନହେଲେ ପୁଣି ଖରା ହେଲେ ଶୁଖିବ ଆଉ। ତମର ସବୁ ଧାନ ଚାଷ ପୁସି ସବୁ ତଳି ତୁଳା ପକେଇ ସାରିଲାଣି?
ହଁ ଆମର
ର
ଆମର ପର ଦିନଠୁ ପଡିଛି ଆମର କଣ ନା ଟୁଲୁ ଲଗେଇକି ଆମର ତ ଖରା ଜୋରସୋରରେ ହଉଛି କଣ କରିବୁ କେତେ ଦିନ ଅପେକ୍ଷା କରିବୁ ସେଥିପାଇଁ ଧାନ କୁ ଗୋଟେ ଡେଚିରେଗ ଅଁ ପକେଇ ଦେଇଥିଲୁ ଗୋଟେ ସକାଳୁ ପକେଇଲୁ ଓ ତାର ଦିନ ପାଣି ସକାଳୁ ପକେଇଲୁ ଧାନ କୁ ପାଣି ଭର୍ତ୍ତି କରିଦେଇକି ରି ଫୁଲ ପାଣି ଭର୍ତ୍ତି କରିଦେଲୁ ତାର ଦିନ ଆଠ ଠଟା ନଅଟା ବେଳକୁ ତାକୁ ଧାନ କୁ କଣ କଲୁ ନା ଆଉ ଗୋଟେ ବସ୍ତାରେ ଛାଣିଲୁ। ଆଉ ଗୋଟେ ବସ୍ତାରେ ଛାଣିକି ତାକୁ ଚୁଟି ଭିଡିକି ରଖିଦେଲୁ। ଚୁଟି ଭିଡିକି ରଖିଦେଲୁ ତାପରେ ଟିକେ ଏ ଏ ଉଷୁମ ପାଣି ପକେଇଲୁ କାରଣ ଜଲଦି ଟିକେ ଗଜା ହବ ଜଲଦି ଗଜା ହେଲେ ବିଲରେ ଯାଇକି ପଡିବ ବୋଲିକି ତାପରେ ଉଷୁମ ପାଣି ପକେଇଲୁ। ତାର ଦିନ ଦେଖିଲା ବେଳକୁ ଗଜା ହେଇଯାଇଛି ଆଉ। ଗଜା ହେଇଯାଇଛି ତାକୁ କଣ କରାହେଲା ନା ଆଃ ଯଉ ପାଣି ଥିବା ଜାଗାରୁ ଆଉ ଗୋଟେ ଶୁଖିଲା ଜାଗାକୁ ନିଆ ହେଲା ଶୁଖିଲା ଜାଗାକୁ ନେ ଇ ଯାଇକି ଆଉ ଗୋଟେ ବସ୍ତାରେ ତାକୁ ଢାଳି ଦିଆ ହେଲା କାରଣ ତଳ ଟା ପୁରା ଗ ଗଜା ହେଇଯାଇଥିଲା ନା ଉପର ଟା ହେମତି ଭଲକ ଗଜା ହେଇନଥିଲା। ତେଣୁ ଓଲଟେଇ ଦବା ଦ୍ଵାରା ଆ ଉପର ଧାନ ଟା ତଳେ ରହିଲା ତଳ ଧାନ ଟା ଉପରେ ହେଲା ତେଣୁ ସମାନ ସମାନ ଅଂଶରେ ଗ ଜା ହେଇଯିବ ସେଇ ଅନୁସାରେ ଉଁ ତାକୁ ଇଏ କରିକି ତା ଉ ତା ଦ ଭଲକିରି ଗଜା ହେଇଗଲା ଯେମତି ଦେଖିଲେ ତାର ଦିନ ନେଇକି ଟୁଲୁ ଆମର ତ ଇଆଡେ ବର୍ଷା ନାହିଁ ଟୁଲୁରେ ପାଣି ଭର୍ତ୍ତି କରିକି ଦି ତିନି ଜଣ ଯାଇକି ପାଣି ଭର୍ତ୍ତି କରିକି ତାକୁ ଧାନ କୁ ବୁଣିକି
ହ
ଏ ଆସିଲେ ଦେଖାଯାଉ ଯଦି ବର୍ଷା ତ ହବ ଭଲ ମାନେ ଗଜା ହବ ନହେଲେ ନାଇଁ ଖରା ହେଲେ ଗଜା ଆ ମରିଯିବ ଉଂ ଗଜା ହବନି ଆଉ ଆଉ ତମର କେତୋଟି ପିଲା
ଗୋଟିଏ ଝିଅ।
ନା ନା ଛୋଟ। ତିନି ବର୍ଷର ଏଇନା ପାଠ ପଢୁଛି କ୍ଲାସ ଥ୍ରୀରେ। ଏଇ ଗଣମେଣ୍ଟ ସ୍କୁଲରେ ଲେଖିଦେଇଛି ଯାଉଛି ଦଶଟାର ଯାଉଛି। ଚାରିଟାରେ ଆସୁଛି ସେଠି ବାରଟା ବେଳେ ଖାଇବାକୁ ଦଉଛନ୍ତି ସ୍କୁଲ ରେ କୋଉଦିନ ଅଣ୍ଡା କୋଉଦିନ ଭାତ, ଡାଲି, କୋଉଦିନ ଭାତ ଅଣ୍ଡା କୋଉ ଦିନ ଭାତ, ମିଲିମକର ଏମିତି ଦଉଛନ୍ତି ଖାଉଛି। ଆଉ ଚାରିଟା ବେଳୁ ଘରୁ ଆସିଲେ ଭାତ ଖାଉଛି ଘରେ ଖାଇକିନା ସକାଳେ ବି ଯାଉଛି। ସକାଳୁ ଉଠୁଛି ସେଠି ସାତଟାରୁ ନଅଟା। ଆସିକିନା ସ୍କୁଲ ଯାଉଛି ଯେ ତାପରେ ସେ ଟିକେ ଅଧ ଘଣ୍ଟେ ଘଣ୍ଟେ ଖେଳୁଛି ଛଅଟା ପର୍ଯ୍ୟନ୍ତ। ଟ ଘା ପୁଣି ଟିଉସନ ଯାଉଛି ଯେ ରାତି ନଅଟା ବେଳକୁ ନଅଟା। କୋଉ ଦିନ ସାଢେ଼ ନଅଟା ଏମତି ଆସୁଛି। ଆସିଲା ସାଢେ ନଅଟା ବେଳକୁ ଆସିଲା ଆସିକିନା ଇଆଡେ ତା ବାବାଙ୍କ ପାଖରେ ବସିଥିଲା ସେ ଶୋଇ ପୋଇଲା ତା ମୁଣ୍ଡ ଆଡେ ଦେଲାଠୁ ଶୋଇ ପଇଲା ଖାଇଲା ଖାଇଦେଲା ସନ୍ଧ୍ୟାଆଳେ ଯେ ଆଉ ଖାଇଲାନି ଶୋଇଲା ଆପଣ ସକାଳୁ ଉଠିକିନା ଯିବ ଟିଉସନ ଆଉ। ଆଉ ତମର କେତେ ଟା ପୁଅ ଝିଅ?
ଆମର ପୁଅଟିଏ ଝିଅଟିଏ ଦୁଇଟି ପିଲା। ଝିଅଟି ବାହା ହେଇ ଯାଇଛି। ଝିଅ ଟିକି ବାହା ହେଇଯାଇଛି ତ ନାତିଟିିଏ ହେଲାଣି। ଏ ସେମାନେ ବି ବୁଲିବା ପାଇଁ ଆସିଥିଲେ। ବୁଲିବା ପାଇଁ ଆସିଥିଲେ ଯେ ଛୁ-ସେ ନାତିଟି ଦେହ ଟିକେ ଖରାପ ହେଇଯାଇଥିଲା। ଏ କାଲି କଟକ ନେଇଥିଲେ ଉଁ କଟକରେ ଦେଖେଇକି ମେଡିକାଲ ରେ ଦେଖେଇକି ଔଷଧ ପତ୍ର ଆଣିଛନ୍ତି ଏବେ ଟିକେ ଭଲ ଅଛି। ଆଉ ମୋର ପୁଅ ଗୋଟିଏ ଯେ ସିଏ ଅଛି ରେଲୱେରେ। ରେଲୱେରେ କଣ୍ଟ୍ରାକ୍ଟି ଅଣ୍ଡର କଣ୍ଟ୍ରାକ୍ଟି ଅଣ୍ଡରରେ ତ ଯାହା ପଇସା ଏ ସାତ ଆଠ ହଜାର ଟଙ୍କା ପାଉଛି। ଆଉ ମୁଁ କହିଲି ଆରେ ପୁଅ ଏ କେତେ ଦିନ ଆଉ ଏଇଠି ଏମିତି ପଡି ରହିଥିବୁ କହିଲା ଦେଖିବା। ଅ ଦେଖିବା ଆଉ ବର୍ଷେ ଦି ବର୍ଷ ପରେ ଯଦି ତ ଅ ଦରମା ପ ପତ୍ର ବଢିବ କି କଣ କେମିତି ହବ?
ହ ସେଇ ଅନୁସାରେ ନହେଲେ ଆଉ ଅନ୍ୟ କୋଉଠି ଦେଖିବା ଆଉ ସାତ ଆଠ ହଜାରରେ ଏ ତମେ କଣ କରିବ ଘର ସଂସାର ଚଳେଇବ ନା ସିଏ ନିଜେ ବି ବାହା ହବ ନା ନାଇଁ। ତାର ପରିବାର ଚଳିବ ଇଆଡେ ବାପ, ମା ଭଉଣୀଟି ସିନା ବାହା ହେଇଯାଇଛି। ଆଉ କେମିତି କଣ କେମିତି? କରିକି କହିଲେ ଦେଖିବା ଆଉ ଏଇ ବର୍ଷ ଆର ବର୍ଷକୁ ଅନେଇବୁ ତା ଆର ବର୍ଷକୁ ତାପରେ ବୟସ ହେଇଗଲାଣି ବାହାଘର କରିବା ନା ନାଇଁ ଆମେ ଚାହୁଁଛୁ କୋଉଠି ଭଲ ଜବ ଟିଏ ମିଳନ୍ତା ଏମତି ଇଣ୍ଟରଭ୍ୟୁ ହେରିକା ବି ଦଉଛି। ଦେଖିବା ତାର କଣ ଭାଗ୍ୟରେ ଅଛି? ହୁଁ ଦେଖିକି ଯାହା କରିବା ଆଉ। ଆଉ ମଟନ ଜାଣିଛନ୍ତି?
ମଟନଟା ଏମତି ଜାଣିଛି ଅବଶ୍ୟ କିନ୍ତୁ ଏତେଟା ଇଏ ଜାଣିନି ଯଦି ଜାଣିଛନ୍ତି ଟିକେ କୁହନ୍ତୁ ତ କେମିତି ମାନେ କଲେ ସେଟା ହଁ ଟେଷ୍ଟ ଟିକେ ମାନେ ଭଲ ଆସିବ। ହଁ କଣ ଏମିତି କଲେ ଟେଷ୍ଟ ଟା ଯେମିତି ଆଉ ଆଉ ଟିକେ ଭଲ ଆସିବ?
କଣ କ ମଟନ୍ ଟା କେମିତି କଣ କରିବେ ନା ମଟନ୍ ଟା ଆଣିଲେ। ତାକୁ ଦୁ-ଧୁଆ ଧୁଇ କରିକି ରଖି ଦେଇଥିବେ। ଭଲ କିରି ଚୁପୁଡିକି ରଖି ଦେଇଥିବେ। ଏ ରଖିଦେଇଥିବେ ତାପରେ କଣ କରିବେ ନା ମସଲା ସବୁ ପ୍ରକାର ମସଲା। ଏ ପିଆଜ, ଅଦା, ରସୁଣ ଧନିଆ ଆଜିକାଲି ତ ପେଷ୍ଟ ଧନିଆ ର ଗୁଣ୍ଡ ମିଳୁଛି। ଚି, ଅନ୍ୟ ଗୁଣ୍ଡ ଆଣିଲେ ଆଣିବେ ନହେଲେ ବି ଧନିଆ ଯଦି ବାଡିରେ ଧନିଆ ତୋମର ହେଇଥିବ ତାକୁ ବି ଆଣିବେ ଧନିଆ ପତ୍ର ବି।
ତାକୁ ଆଣିବେ, କଞ୍ଚା ଲଙ୍କା ଆଉ ପିଆଜ ଏମିତି କାଟି ଏଁ, ଏଟା ତ ଗୋଟେ ପେଷ୍ଟ ହେଇକି ତାକୁ ରଖିଦେଇ ଥିବେ ଏଇଟା କିନ୍ତୁ କାଟିକି କଣ କରିବେ ନା ପ୍ରେସର କୁକର୍ ବସେଇବେ। କାରଣ ପ୍ରେସର କୁକର୍ ରେ ନ କଲେ ଏ ମଟନ୍ ଟା ଜମା ସିଜେନି, ମାନେ ଖାସି ମାଂସ ଟା ଜମା ସିଜେନି। ତେଣୁ ତାକୁ ପ୍ରେସର କୁକର୍ ରେ ଭଲକରି ତେଲ ଦେବେ। ମାନେ ମାଂସର ପରିମାଣ ଅନୁସାରେ ତୋମେ ତେଲ ପକେଇବ। ଏ ଶହେ ଦେଢଶହ ଖଣ୍ଡେ ତେଲ ଧର କେଜିିକେର ପକେଇବ। ଅ, ପକେଇକି ତାପରେ ତେଲ ଟା ପୁରା ତାତି ଯାଇଥିବ ତାପରେ ଚିନି ଦେଇଦବ। ଚିନି ଦେଇଦବ, ଚିନି ଯେମିତି ଟିକେ ଫୁଟି ଆସି ଭୁରଭୁର ହେଇକି ଫୁଟି ଆସିବ ତାପରେ ପିଆଜ, ଲଙ୍କା, ତେଜପତ୍ର ଦେଲେ ବି ଆହୁରି ଭଲ। ପିଆଜ, ଲଙ୍କା ଆଉ ତେଜପତ୍ର ତାକୁ ଉ, ଉଁ, ପକେଇବ। ତାପରେ ଡାଲଚିନି ଖଣ୍ଡେ ପକେଇ ଦେଇଥିବ। ଡାଲଚିନି ଖଣ୍ଡିଏ ପକେଇ ଦେଇଥିବ। ମାନେ ଗୋଟା ଡାଲଚିନି ତାକୁ ଉଁ, ଉଁ, ବଟା ହେଇନଥିବ ଗୋଟା ଡାଲଚିନି ଖଣ୍ଡିଏ ପକେଇଦବ। ପକେଇଦଲା ପରେ ସିଏ ହେଲା ପରେ ଏ, ତାକୁ କଣ କରିବ ନା ମସଲା କୁ ଉଁ, ମସଲା ଯୋଉ ବାଟି ଥିବ ସେ ମସଲାକୁ ତାକୁ ଢାଳିବ ମସଲା ଢାଳିଲେ ଏଁ, ମସଲା ସବୁ ପ୍ରକାର ମସଲା ଦେଇଛ, ସେଥିରେ କଷି ହେଲା ପରେ ତାକୁ କଣ କରିବ ନା ଚିକେନ୍ ମସଲା ଢାଳି ଦବ ଅ, ଆଉ ମିଟ୍ ମସଲା। ତା ମିଟ୍ ମସଲା ତାପରେ ଏ ତାକୁ ଭଲ କିରି ଉଁ, ଭାଜିବ ଭଲକିରି ମାନେ ହେଇ ଆସିଲା ବେଳକୁ ମଟନ୍ କୁ ଛାଡି ଦେବ, ମଟନ୍ ରେ ଆଳୁ ଗୋଟେକି ଯୋଡେ ପକେଇବ ତୋମ ଇଚ୍ଛା ଅନୁସାରେ ପକେଇ ପାର ନ ପକେଇ ପାର ସେଟା ତମର ଇଚ୍ଛା। ପକେଇକି କଣ କରିବ ନା ଟିକେ ଘୋଡେଇ ଦବ। ଟିକେ ଘୋଡେଇ ଦବ। ଘୋଡେଇ ଦେଲା ପରେ ଦେଖିବ ସେ ଉଁ, ମୁ କଷି ହେଇଗଲା ପରେ ଭଲକିରି କଷି ହେଇକି ବଲା ପରେ କଣ କରିବ ନା ପାଣି ଦେଇଦବ, ପାଣି ଦେଇଦବ ପାଣି ଦେଇ ଦେଇକି ତାପରେ ପ୍ରେସର କୁ ବନ୍ଦ କରିଦବ। ଏ ମଟନ୍ ରେ ତ ସାତ ଆଠଟା ହୁଇସିଲି ହେଲେ ଯାଇକି ସିଜେ। ଏଁ, ଛଅ ସାତଟା ହୁଇସିଲି ଆସିବ, ହୁଇସିଲି ଆସିଲା ପରେ ତାକୁ କଣ ଦେଖିବ ନା ସିଜିି ଯାଇଛି ଯଦି ସିଜି ତ ଯାଇଥିବ। ତାକୁ କଣ କରିବ ନା ଗରମ ମସଲା ଟିକେ ପକେଇଦବ। ଗରମ ମସଲା ପକେଇକି ତାକୁ ରଖିଦବ ଆ, ଆଞ୍ଚ ଉଁ, ବନ୍ଦ କରିଦବ। ତାପରେ ତାକୁ ରଖିଦବ। ରଖିଦେ, ଟିକେ ଥଣ୍ଡା ହେଲେ ଆଣିକି ଖାଇବ ବହୁତ ଟେଷ୍ଟ ଲାଗେ। ହଁ। ଆଉ ମାଛ ବେଶର ଟିକେ କହିଲ କେମିତି କଣ?
ହୁଁ ଓ ତ କଣ କରିବେ ନା ଆଣିବେ ମାଛ ଖଟା ଯଦି ଆଣିବେ? ତାକୁ ଭ ଭଲସେ ଧୋଇ ଧୁଆ ଦବ। ସେ ମ ପେଟ ଯଦି ଚି ହେଇଥିବ ତ ପେଟ ପଟୁକୁ ଗୋଟେ କଳା ଆଂଞ୍ଚର ଗୋଟେ ଥାଏ ମାନେ ତାର ଚମଡ଼ା ଇଏରେ ସେଟାକୁ ପୁ ଛଡ଼େଇ ଦବ। ଛଡେଇ ଦେଇକିନି ତାକୁ ଭଲସେ ଅଁ ଧୋଇଦବ ଦି ତିନିଥର କରିକିନା। ତାକୁୁ ଆଣିକି ତାକୁ ହଳଦୀ ନକା ଗୁଣ୍ଡ ଲୁଣ ସବୁ ଦେଇକିନା ତାକୁ ଗୋଳେଇଦବ ତାୱା ହେଟୁ ବସେଇବ। ତାୱା ବସେଇକି ତାୱା ତାୱା ତାତିଲାଠୁ ତେଲ ଦେଇଦବ। ତାୱରେ ଭାଜ ବି କଡେଇରେ ଭାଜ ଯୋଉଥିରେ ଭାଜ ଛାଣିବ ବି? ତାକୁ ଏଠୁ ବସେଇ ଦେଇକିନା ତାତିଲେ ତେଲ ତାକୁ ପକେଇବ ମାଛକୁ। ମାଛ ପକେଇକି ଭାଜି ଦବ। ଉଁ ନଉଟ ପାଉଟ କରିକିନି କଡ଼କଡିଆ ଯଦି ଖାଇବ କଡ଼କଡିଆ କରିବ। ଯଦି ବେଶୀ କଡ଼କଡିଆ ନ ଖାଇବ ଟିକେ ନ ନରମ ଅଂଶ ରହିବ। ତାପଠୁ କାଢିବ। କାଢିଲା ପରେ ତାପରେ ମସଲା ତରକାରୀ ପାଇଁ। ତରକାରୀ କଣ କରିବ ନା ତାକୁ କଡେଇ ବସେଇଦବ। ଟିକେ ତେଲ ଦେଇଦବ ଆଡକୁ। ହଁ ସୋରିଷ ଟିକେ ଦେଇଦବ ଫୁଟିଲାଠୁ ସୋରିଷ ଟା ପିଆଜ ପକେଇବ। ପିଆଜ ବଡ ଯଦି ଟା ଦବ ଗୋଟେ ଛୋଟ ଦେଲେ ଦିଟା। ଆଉ କାଟିିକି ଚୁନେଇକି ନା କାଟିଦବ କାଟି ଦେଇେଇକି ପକେଇଦବ। ପିଆଜ ଟିକେ ଲାଲ ହେଇ ଆସିଲା ବେଳକୁ ହେଟୁ ଲକାଗୁଣ୍ଡ ଟିକେ ପକେଇବ। ଥିରେ ଲଙ୍କାଗୁଣ୍ଡ ଟା ସେଥିରେ କଷିଦେଲେ ଟିକେ ଲାଲ ଲାଲ ଅଂଶ ହେଇଯିବ। ହେଟୁ ହଳଦୀ ଟିକେ ପକେଇଦବ ଲାଲ ଅଂଶ ହେଲାଠୁ ମସଲା ଆଗ ଅଦା ରସୁଣ ମସଲା ଟିକେ ଅଲଗା ଅଲଗା ଯଦି ବାଟିଥିବ ଅଦା ରସୁଣ ମସଲା ଟିକେ ଦେଇଦବ। ଦେଇକିନା ତାକୁ କଷିବ କଷିବ ପାଞ୍ଚ ଦଶ ମିନିଟ୍ କଷିଲା ପରେ ପାଣି ଟିକେ ଟିକେ ଦେଇ କିନା ଲୁଣ ଟିକେ ପକେଇବ ଲୁଣ ପକେଇଲା ପରେ ହେଟୁ ପୁଣି କଷିବ। ତାପରେ ଦବ ମସଲା ଗୁଣ୍ଡ ସବୁ ଜିରା ଜିରା ତ ବାଟିଥିବ ରସୁଣ ଧନିଆ ପାଉଡର ଟି ଇଏ ଦବ ଫିସ୍ ମସଲା ଦବ ଚିକେନ ମସଲା ମିଟ୍ ମସଲା ଏମିତି ଦେଇକିନି ତାକୁ କସିବ। ତାପରେ ସିଏ ମସ ମସଲା ଅଦା ରସୁଣ ମସଲାଟା କଷିଲା ପରେ। ତାକୁ ଗନ୍ଧ ଅଦା ରସୁଣ ଗନ୍ଧ ଯାଇ ସାରିଲା ପରେ ହେଲା ବେଳକୁ। କୁ ହେଟୁ ଦବ ଜିରା ସୋରିଷା ଯୋଉ ବାଟିଥିବ। ତାକୁ ଦେଇକି ତାକୁ ଏଠୁ ପାଣି ଟିକେ ଦେଇକିନା ତାକୁ କଷିବ କଷିବ ପାଞ୍ଚ ମିନିଟ୍ ଖଣ୍ଡେ। ପାଞ୍ଚ ଦଶ ମିିନଟ ଖଣ୍ଡେ କଷିବ। କଷିଲା ପରେ ତାକୁ ଟମାଟୋ ପକେଇବ ଟମାଟୋଟାକୁ ହେଟୁ ଏଥିରେ କଷିଦବ। ଯଦି ଟମାଟୋ ଫା କାଟିକି ନା ପକେଇ ପାରିବ। ନହେଲେ ତମ ପେଷ୍ଟ କରିକିନା ବି